ହ୍ୟାଲୋ
ହ୍ୟାଲୋ
ହଁ ତମ ଫୋନ୍ କରି ଥିଲ କି?
ହଁ ଫୋନ୍ କରୁଥୁନି ଆଉ ଏଇ ପଚାରୁଥନି କଣ ତମର କଣ ବାଡିରେ ସବୁ ଗଛ ପତ୍ର ପତ୍ର ଫଳ କଣ କଣ ସବୁ ସେ ବଗିଚାରେ ଅଛି ତମର କାଳେ ଗୋଟେ ଭଲ ବଡ ବଗିଚା
ହଁ ହଁ ମୁଁ କହୁଛି ଶୁଣ କହୁଛି ଆମ ବାଡିରେ ସପୁରୀ ଅଛି। ବଗିଚା ରେ ଆମ୍ବ ମଲ୍ଲି କା ଅଛି ସୁନ୍ଦରୀ ଅଛି ଆଉ ଆଳୁ ଆମ୍ବ ଅଛି ମଣ୍ଡା ଆମ୍ ଆମ୍ବ ଅଛି କାଳି ଆମ୍ବ ଅଛ ଅଛି ଆମର ପଲି ଅଛି ଆଉ ଯୋଉ ବେଲେଇ ଅଛି ଏତେ ଆମ୍ବ ଦଶ ପ୍ରକାର ଦଶଟା ନା ଆମ୍ବର ନା ଅଛି। ଆମର ହଉଛି ସେପ୍ଟା ଅଛି ଖଜିୁର ଯେଉଁ ସେପ୍ଟା ଅଛି ଜାମୁ ଅଛି ଆଉ ବେଲ ଅଛି କଦଳୀ ଅଛି ଆଉ ଯୋଉ ବହୁତ ଲୋକ ଆସୁଛନ୍ତି ବହୁତ ବି ଲୋକଙ୍କୁ ମାଗଣା ଦିଆ ହଉଛି ବହୁତ ବି ବିକ୍ରି ବି ହଉଛି ବ୍ୟବସାୟୀ ଲୋକ ଆସିକିନା ଏଠୁ ନେଇଯାଉଛନ୍ତି ମୋ ପା ଆଉ ସେ ବାଡ଼ିରେ ମୁଁ ସବୁବେଳେ ପାଣି ଔଷଧ ପାଣି ଆଉ ଯୋଉ ତୋଳା ତୋଳି ତାକୁ ରକ୍ଷଣ ଭକ୍ଷଣ ଦାୟିତ୍ୱ ମୋର ବହୁତ ସେ ବାଡ଼ିରେ ମୁଁ ହିଁ ସବୁ ସବୁବେଳେ ରହିଛି ଆଉ ସେଇଠୁ ବି ସବୁ ଫଙ୍କସନ୍ କୁ ନଉଛନ୍ତି। କିଣିକି ନାଇକିନା। ଆଉ ତମର କଣ ହଁ କରିଛ ବାଡିରେ
ଆମର ବି ଅଛି କେତେ ପ୍ରକାର ଗଛ ଅଛି ଏଇଟା ତ ବଣୁଆ ଜାଗା। ଆଉ ସେ ଆମ୍ବ କମଳା ପିଜୁଳି ଆଉ ଲେମ୍ବୁ ଆଉ ସେଇ ଅମୃତଭଣ୍ଡା ଏମିତି ଫଳ ସବୁ ଅଛି। ଆଉ ବଣଟା ବା ପାଖରେ ବଣୁଆ ଜିନିଷ ବହୁତ ଅଛି ବଇଁଚ କୋଳି ଚାର କୋଳି ଆଉ ଆମ୍ବଡା ଗଛ ଏଇଗୁଡାକ ବଣ ଫଳ ଗୁଡାକ ବହୁତ ଭାଲୁ ପା ଦିନି ଆସୁଛନ୍ତି ଆମ ଘରକୁ ଏ ଦୁଆର ମୁହଁରେ ଭାଲୁ ନାଟ କରୁଛନ୍ତି ଆମେ କବାଡ କିଳିିକି ଘରେ ପ ଦୁଆର ମୁହଁରେ ପାଣି କୁଣ୍ଡରୁ ପାଣି ପିଉଛନ୍ତି ଆଉ ଚାରିଟା ବେଳେ ଭାଲୁ ବାରଟା ବେଳେ ଭାଲୁ ଆମ୍ବ ତୋଟାରୁ ଧାଇଁକି ପଳେଇ ଆସୁଛୁ ଘରକୁ ଆମେ ଭାଲୁ ଦେଖିକି ଭାଲୁ ପୁଣି ଗଣ୍ଡେ ଛଅ ଟା ଏକାଥରକେ ଆସୁଛନ୍ତି ଆଉ ଆମେ ସେଇ ତୋଟାରେ ଭାଲୁ ଅଧିକାଂଶ ଦିନ ଭାଲୁ ନାଟ ଦେଖୁଛୁ।
ତମର ତ ଭାରି ଭୟଙ୍କର ଜାଗା। ବହୁତ ବିପଦ ଜନକ
ହଁ ଆ ରାବା ଏଇ କାଜୁ ଖାଇବାକୁ ଭାଲୁ ଆସୁଛନ୍ତି ବେଲ ବାଡିରେ ଘରେ ପିଣ୍ଡାରେ ବସିକି ବେଲ ଫଟେଇକି ଖାଉଛନ୍ତି। ପାଣି କୁଣ୍ଡରୁ ପିଉଛନ୍ତି। ଆଉ ଖଜିର କୋଳି ଆସିକି ଖାଉଛନ୍ତି ବରକୋଳି ଗୁରାକ ବି ସେ ଭାଲୁ ଖାଉଛନ୍ତି ଜାମ କୋଳି ଖାଉଛନ୍ତି ଖାଇକି ରାସ୍ତାଘାଟ ସବୁ ଗଦା ଗଦା ମଞ୍ଜି କୁଢ କୁଢ ମଞ୍ଜି ସବୁ ସେ ଭାଲୁ ଭୟାଣୀ ଟା ଆମକୁ ଦିନରେ ହଉଛି ରାତିରେ ବି ହଉଛି ଆପଣ ତଳେ ଘର ଆଉ କଣ କରିବୁ?
ହଉ ହଉ ତମେ ଟିକେ ବହୁତ ହୁସିିଆରେ ଚଳିବ ଜାଗ୍ରତ ରହିକି ସେ ବିପଦଜନ ଜାଗା ଭାଲୁଙ୍କର ଏଇଠି ବହୁତ ପ୍ରଭାବ ଆଉ ସିଏ ଭାଲୁ ଵଳିଆର ହେଇଗଲେଣି ତମେ ଦେ ଦେଖିଚାହିଁ କି ଭା ଭାବି ଚାହିଁକି ନାଁ ସେ ଜାଗାରେ ଟିକେ ସତରକ ରେ ରହୁଥିବ ନହିଲେ ବହୁତ ବିପଦଜନକ ଜାଗା ଆମର ବି ଠି ଭାଲୁ ବହୁତ ଅଛନ୍ତି। ଅଛନ୍ତି ଯେ ଏଇ ଏ ଗାଁ ଭାଲୁ ତ ଆଉ ଆଲୁଅକୁ ମାନୁ ନାହାନ୍ତି। ଏଇଠି ଆମ ରାସ୍ତା ତାରେ ଦାଣ୍ଡି ଦଉଛନ୍ତି ଭାଲୁୁରାପା ଏଇ ଯୋଉଁ ଇଲେକ୍ଟ୍ରିକ ଲାଇନ ଦୁନିଆ ସାରା ହେଲା ଓଡିଶା ସାରା ତାଙ୍କର ଭୟଭୀତି ଛାଡିଗଲା ସେ ଆଲୁଅକୁ ଙ୍କରେ ଡରୁଥିଲେ ଏବେ ଆଉ ଆଲୁଅକୁ ଡରୁ ନାହାନ୍ତି ଆଲୁଅ ସାଙ୍ଗରେ ସେ ଖେଳୁଛନ୍ତି ଗେଲ ହଉଛନ୍ତି ଆଉ ଆଲୁଅକୁ ସେ ତାଙ୍କର ଭୟଭୀତି ନାହିଁ ତା ଅପେକ୍ଷା ସେମାନେ ତ ହେଲେ ମୂର୍ଖ ପଶୁ ଜାତି ମଣିଷ ଜାଣିବାର ଯେହେତୁ ତାଙ୍କୁ ଟିକେ ସତର୍କ ରହିବାକୁ ପଡିବ ନହେଲେ ସେ ବିପଦରେ ସେ ଲୋକଙ୍କୁ ପକେଇବେ ଭାଲୁ ଭାଲୁୁଗୁଡ଼ା ମୂର୍ଖ ସେମାନଙ୍କୁ କିଛି ଜଣା ନାହିଁ ସେ ବହୁତ ଚାଲାକ ହେଲେଣି ଆଲୁଅ ସାରେ ଖେଳିଲେଣି ଆଉ ତମର ହଉ କୁହ କଣ କହୁଛ?
ଆ ହରିଣ ହରିଣ ପା ଆସିି ଘରେ ପଶି ଯାଉଛନ୍ତି ଆମେ ପା ଗଲା ବର୍ଷ ଦିଟା ହରିଣ ଘରେ ଘରେ ଆସିିକି ପଶିଗଲେ ପୁରା ଧରିକି ସେ ବନ ବିଭାଗ ଲୋକଙ୍କୁ ଡାକିକି ତାଙ୍କୁ ତାଙ୍କ ହାତକୁ ଦିଆହେଲା ଆଉ କୁକୁର ମାରି ଦଉଛନ୍ତି ଏଇଥର ଗୋଟେ ହରିଣ ଆଣିକି କୁକୁର ଦୁଆର ମୁହଁରେ ଛୁଆ ହରିଣଟେ ସେ କୁକୁର ମାରିକି ଆଣିକି ଆମ ଦୁଆରେ ପକେଇଦେଲେ ହରିଣ ଏଠି ମେଞ୍ଚା ମେଞ୍ଚା ହଉଛନ୍ତି ସେଇ ପାହାଡ ତଳକୁ ଖସି ଆସୁଛନ୍ତି ଅ ପାଣି ପିଇ ଯିବା ଆଉ ଘାସ ଖାଇବା ପାଇଁ।
ଆଉ ଯୋଉଁ ଶୁଣ। ଆମର ଏଇ ଏଠି ଅଛି କପିଳାସ ଯୋଉଁ କପିଳାସ ପାଖରେ ପାର୍କ ଅଛି ପାର୍କ ଅଛି ଯେ ସେଇ ସେଠି ହେଉଛି ବହୁତ ହରିଣ ପାର୍କରେ ଅଛନ୍ତି ଅଛନ୍ତି ଆମେ ସେ ପାର୍କରେ ହରିଣ କପିଳାସରେ ଦେଖୁିଲୁ ଆମର ଏଇଟା ବଣରେ ନାହାନ୍ତି ହରିଣ ଆମ ବଣରେ ଖାଲି ହନୁ ଝିଙ୍କ କାଠି ଆଉ ଯୋଉଁ ଗଳିଆ କୁକୁର ଆଉ ଯୋଉଁ ହେଟା ବାଘ ଭାଲୁ ଆମ ଜଙ୍ଗଲରେ ଏଇରାକ ଅଛନ୍ତି। ଆଉ ଯୋଉ ହରିଣ ନାହାନ୍ତି। ହରିଣ ଆମର କପିଳାସରେ ହଉ ତମେ କଣ କହୁଛ କୁହ?
ଆଉ ଆଉ ସେ ହରେ ତ ଆମର ଏଠି ମେଞ୍ଚା ମେଞ୍ଚା ହୋଉଛି। ଛନ୍ତି ହରିଣ ରାକ କେତେବେଳେ କେ ଏମିତି ବି ଲୋକ ଅଛନ୍ତି ଏଠି କୋଲ ଲୋକ ଗୁଡାକ ହଁ ତାଙ୍କୁ ସର ମାରି ଦଉଛନ୍ତି ସେ କୋଡ଼ି ପ ତାଙ୍କୁ ପଛରେ ପୁଣି ଯାଇକି ଲୁଚେଇକି ନେଇଆଉଛନ୍ତି ମାଂସ କରିକି ଖାଉଛନ୍ତି ବଣ କୁକୁଡା ଗୁଡାକ ପଲ ପଲ ସେରାକ ବେଳେ ବେଳେ ଆସୁଛନ୍ତି ତାଙ୍କୁ ଫାସ ବସେଇକି ସେ କୁକୁଡ଼ା ରାକୁ ମାଂସ କରିକି ଖାଉଛନ୍ତି ଏଇ ଘର କୁକୁଡା ଭଳିଆ। ଦେଶୀ କୁକୁଡ଼ା ଭଳିଆ। ଠେକୁଆ ଠେକୁଆ ରାସ୍ତା ଉପରେ ଏଡେ ସୁନ୍ଦର ଧାଉଛନ୍ତି ଯେ ତତେ ଦେଖିବାକୁ ଏତେ ଭଲ ଲାଗିବ ତୁ କହିବୁ ମୁଁ ଆଉ ଛାଡିକି ଯିବିନି ଗଳିଗଳି ଗଳି ଗଳି ଏଠି ଛପି ପଡୁ ପୁଣି ସେଠି ପୁଣି ଦେଖା ଦଉଥିବେ ଏମିତି ଠେକୁଆ ଗୁଡାକ କେତେ ସୁନ୍ଦର ଦେଖା ଯାଉଛି କଳା ଧଳା ଆଉ ଏଟା ବା ବଣ ଜଙ୍ଗଲ ଜାଗା ସବୁ ଜୀବଜନ୍ତୁ ଆମ ବାଡି ଘରେ ଚରୁଛନ୍ତି ଦେଖୁଛି।
ଆଉ ଯୋଉ ହୋଉ ତମେ ତମ ରୁହ ମୁଁ ଆମ ଗାଁଆଡେ କେବେ ଆସିବ? ଆ ଆସୁନ।
ଆ ଯିବା ଆଉ ଏଇ ବର୍ଷା ପାଣି ହଉ ଏ ଚାଷ ବାସ ବେଳ ହଉ ସେତେବେଳେ ଟିକେ କଅଁଳିଆ ଲାଗିବ ଖରା ଟିକେ କମି ଯାଇଥିବ ତାପ ସେତେବେଳେ ଗନେ ହବ।
ହଁ ଆଉ ତାହେଲେ ମୁଁ ତମକୁ ଫୋନ ଦ୍ଵାରା ଡକେଇବି। ତମେ ଅପେକ୍ଷାରେ ଥିବ ମୁଁ ତମକୁ ଡକେଇନି ତମେ ପୁଣି କେବେ କେବେ ଟିକେ ଇଆଡେ ଆସିବ ବୋଲି ସାଙ୍ଗ ହେଇକି ବୁଲି ନେ ଟିକେ ଖୁସି ଲାଗିବ ଗୋଟେ ଯିବା ଏଠିକି ଜୋରନ୍ଦା ଜୋରନ୍ଦା ଯୋଉ ଏଠି ଅମୁହା ଦେଉଳ ଜୋରନ୍ଦା ରେ ସେ ଜୋରନ୍ଦା ବାବା ଅଛନ୍ତି ସବୁ ସେ ଜୋରନ୍ଦା ମନ୍ଦିର ମୁଁ ତମକୁ ବୁଲେଇ ଆଣିବି ଦେଖେଇ ଆଣିବି ଆମର ଏଠି କପିଳାସ ଜୋରନ୍ଦା ବହୁତ ମହାନ ଜାଗା ପ୍ରଭୁଙ୍କ ପୀଠଥଳିୀ ଏଇଠିକି ତମକୁ ମୁଁ ଡକେଇବି ଆସିବ ଆମ ଘରେ ଆଠ ଦିନ ରହିବ ବୁଲାବୁଲି କରିବା ମନ ଖୁସି ଲାଗିବ ଯିବା ଆଉ ତମେ କଣ କହୁଛ କୁହ?
ହଁ ହଁ ମୁଁ ସେଇ ଜାଗା ଦିଟା ଦେଖିନେଇ ସେଇ ଜାଗା ଦିଟା ଆ ଟିକେ ଯିବାକୁ ଭାରି ଇଛା ଆଉ ଜିମି ଆଉ।
ଆଉ ହଉ କଣ କହୁଛ କୁହ ଆଉ
ହଉ ତାହେଲେ ଥାଉ ଆଉ ମୁଁ ଆଉ କେତେବେଳେ କହମି ପୁଣି।
ହଉ ହଉ ହଉ ରଖ।
ହଁ